ହାଲୋ।
ହଁ। ଏଇ ବସିଥିଲି।
ଖାଇଲୁଣି?
ହଁ ଖାଇଚି। ହଁ ଏଇ ଭାତ ମାମା କରିଥିଲା ପାମ୍ପଡ଼। ଛାଣିଥିଲି ଭଜା ଦହି ବାଇଗଣ। ଆ ତୁ?
ମୁଁ ଖାଇଚି ସେ ଭାତ, ଡାଲି ଆଉ ଭଜା ଖାଇଚି ଆଉ।
ଆଉ କଣ ଦେହ ପାଅ ଭଲ?
ହୁଁ ଭଲ ଅଛି।
ୱାଉ।
ଆ ତୋର?
ହଁ ଭଲ ଅଛି। ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ଘରେ ସମସ୍ତେ ଭଲ।
ହଁ।
ଆଉ ତ ମାମା ଘରରୁ କଉଁଦିନ ଆସିବେ।
ହଁ ଆଜି ଆସିବ ବୋଧେ କି କାଲି ଆସିବ ବୋଧେ ଆଉ। ବାପା ଆଇଲେ ଯିବେ ହରି ପ୍ଲାଣ୍ଟ କୁ ଯଦି ବାପା ମାମାର କାମ ଯଦି ନିର୍ବନ୍ଧ ସରିଗଲା ସନ୍ଧ୍ୟା ଭିତରେ ତ ଚାଲି ଆସିବେ। ନହେଲେ କାଲି ଆସିବେ। ବାପା ବାବା ତାଙ୍କୁ ଛାଡିଦେଇକି ଆସିବେ ଖାଲି ମାମୁ ଆଣିକି ଛାଡିଦେବେ ଆଉ।
ଆଉ ତମେ ଗଲନି ଯେ ନିର୍ବନ୍ଧ ପା ହଉଚି, ତମେ ଯିବ ନା ଏକାଥରେ ବାହାଘରକୁ ଯିବ।
ଆମେ ବାହାଘରକୁ ଝିଅର ମୋର ଯିବୁ। ଘରେ କେହି ନଥିଲେ ନା ମାମା ଗଲା ହରି, ସମସ୍ତେ ଯାଇକି କଣ କରିବୁ? ମାମାର ବାବା ଆମ ପୁଅ ଗଲେ ଆଉ ଖାଲି ଆମେ ତିନି ଜଣ ରହିଲୁ ଆଉ।
ତିନି ଜଣ କେତୁ ଆଉ ତୁ ଆଉ ତୋ ଭଉଣୀ ଆଉ କିଏ?
ହଁ ଆଉ ଆମେ ଆମର ଆଉ ମୋ ଜେଜ ଅଛନ୍ତି।
ଓ ହୋ।
ହୁଁ ଆ ଆ ଆଉ ସମସ୍ତେ ନା ଆମ ଆମ ଆମେ କଣ ଅଲଗା ଅଛୁ କି? ଆମର ସମସ୍ତେ ଏକାଠି ଆମ ଚାରି ଘର ଏକାଠି ଅଛୁ। ମୋ ଆଣ୍ଟି ମୋ ବଡ ବୋଉ ଘର। ମୋ ବଉ ଘର। ସମସ୍ତେ ଆମେ ଭଉଣୀ ମାନେ ତ ସବୁ ଏକାଠି ଅଛୁ। ଆମ ପାଞ୍ଚ ଭଉଣୀ ଆମର ଅଛୁ। ହ ଡର।
ଗୋଟେ ଘରେ ପାଞ୍ଚ ଭଉଣୀ ଆମେ ଶୋଇଲେ କଣ ଡର ଲା
ସବୁବେଳେ ସେମିତି ଶୋଉଛୁ ନାଇଁ ଆମେ ଚାରି ଜଣ ଶୋଉଛୁ ଆମ ସାନ ଝିଅ ିଅ ସେ ମାମା ସେ ଆଣ୍ଟିଙ୍କ କଥା ଶୋଉଛି ଆଉ।
ଓ ଯେଟା ଯଉ ଭିଡିଓା ଯେଟା ଫାଷ୍ଟୁ ଛୋଟ ଛୋଟ ଥିଏଟର ତର ଅଲଗା ସହୁଛି।
ଆରେ ଭିଡି ର ଥିଲା ହଁ ହଁ ଯୋଉ ଇଟାର ସେଇି ତ ସେି ଆଣ୍ଟିଙ୍କ ସେ ତାଙ୍କ ଘରେ ଶଉଛି ଆଉ ଆମେ ଯୋଉ ଚାରଣ ନହ ଘଟିଆରେ ରହି ଦୋଳଉଛ ଆଉ। ହୁଁ। ଆଉ ମୋ ଭାଇ ତାପଙ୍କ ପୁଅ ସିଏ ଆଉ ମୋ ପିଇ ସ ପୁଅ ଜଣେ ମୋ ଘରେ ରହୁଛନ୍ତି ରହୁଛି ସିଏ ମାନେ ଜଣେ ଖଟ ଉପରେ ଜଣେ ଆମ ଏପଟ ସାଇଟରେ
ଛୋଟ ବଟ ଲୋକ ଦଶ ମିନିଟ ଦେଇଦେବି ତୁଟି ୁହ ଦେଖିଲ ଗଟେ କ କ ହଉ କୋଶିନ ଗୋଟେ ଗ ଥୋଇଦବ ବୋଲି ସେଥିରେ କହୁଚି ମୋବାଇଲ୍ ଟା ଜବରଦସ୍ତି କହ
ହୁଁ କଣ? ଫୋନ୍ ଦେଖି ବୋଲି ମାଗୁଛି କି
ଆଜୁ ହୁଁ।
ସେଥିପାଇଁ ଆମ ପୁଅ ତ ସେମିତି ଆଉ ବାବା ଯଦି ବାବାଙ୍କ ଫୋନ ଧରିବ ତା କାହାକୁ ମୁଁ କହିଲି ଯଦି ଆ ପୁଅ ବାବାଙ୍କ ଫୋନ ସେମିତି ଧରିବ କାହାକୁ ଦବନି ମାନେ ଆମ ଝିଅ ଫୋନ ଟାକୁ ଧରୁଛି ତ ଫ ଜ ଫୋନ ନା ସେ ମାନେ ଧରୁ ଧରୁଛି ଧରୁଛି ଧରୁଛି ଧରୁଛି ଟିକେ ଥୋଇବ ମାନେ ସେ ଫୋନ ଟା ସିଏ ମାଗ ନବ ତ ମୋଠୁ ଜବରଦସ୍ତି ମତେ ଏଇ ଫୋନ ଟା ମାନେୁ ଦେଖିବି ମାମା ତା
ଦଶ ମିନିଟ୍ ନହେଲେ କାଟି ହବନି ଭ ଅଧାର କାମଟା କଟିଗଲେ ପୁଣି ପଇସା ଆସିବନି।
ଜାଣିଥା
ସମସ୍ତ ଘରେ ଭାଇଥିଲେ ସେମିତି ହିଁ ହେବ।
ହଁ। ଣି ଫୋଲେ ଏକାରେ ଫି ଫାୟାର ମୋ ଫୋଡାଉୋ କଟାତି ଯାଉଛି ଶୀଘ୍ର ଟିକେ ଗରମ ହେଇଯାଉଛି ନା ମାମା ତାକୁ ସୋଧିଲାଠୁ ଅ ମାନେ ଯି ଧରୁଛିୁୋଉ ମୁଡ ମାମା କହିଲା ତୁ ପ୍ଲସ ଟୁ ରେ ହେ ଯୋଉ ଟେନ୍ଥ ରେ ନାଇଣ୍ଟି ପର୍ସେଣ୍ଟେଜ ଆନେ ହେରି ସେତ ଘରେ ଗୋଟେ ପହଞ୍ଚେଇଦବା।
ତାର କଣ ଏ ବର୍ଷ ଟେନ୍ଥ
ହଁଛି ରଞ୍ଜି ତୁ କେମି ତାକୁ ଫୋନ ଦେଇଦେବି ଏତି
ହୁଁ ହୁଁ। ଆମ ପୁଅ ର ତ ଏ ବର୍ଷ ଟେନ୍ଥ ଆଉ କଣ କହିବି ତମ ଗାଁରେ ବା ଭଲ ରଜ ହଉଥିଲା ନା କଣ ର ମାନେ ଦୋଳି ଫୋଳି ସବୁ ପଡିଥିଲା କେତେ ଦୋଳି ପଡିଥିଲା କାଡେ ନା
ଧୁମ୍ ରେ ହେଇ ମାନେ ଯୋଉ ଗୁଳା ଠାକୁର ଅଛନ୍ତି ନା ଏ
ହଁ
ମାନେ ଯେମିତି କଫିକ୍ ଯୋଉଦିନ ଯାଇଥିଲି ସେଦିନ ଆ ଝିଅ ସେତେବେଳେ ଦେଖିେ ଗଲି ମୁଁ ବହୁତ ଥର ଆମ ଘରୁ ଯିବା ଆସିବା କରେ କିନ୍ତୁ କାଲୁନ ଠାକୁର କତି ଯାଇପାରେନି। ଯାଇଥିଲେ ସେ ଦିନ ମାଆଙ୍କ ଦି ଆଳତି ଜାଣିଥିଲା ସନ୍ଧ୍ୟା ଆଳ ମୁଁ ଦେ କବାଡି ଖେଳଉଥିଲା। ଦୋଳି ବାନଛି ବାହ ବି ମାନେ ବହୁତ ଲୋକଙ୍କୁ ଡାକୁଛନ୍ତି ଯେମତି ଆଉ ସବୁ ତାପରେ ରଜ କଇନ ହଉଥିଲା ବି ମାନେ ସେ ଗାଁ ଇଏ କୁ ନେଇକି
ହୁଁ।
ହଁ। ଆଉ କଣ ସମସ୍ତଙ୍କ ଦେହ ଭଲ।
ଆଉ କଣ? ହୁଁ ଆମକ ତ କିଛି ହୁଏନି।
ଆଉ
ନା। ଆମ ଗାଁରେ ବେଶୀ କିଛି ହୁଏନି ମାନେ ଦୋଳି ବି ଅଳ୍ପ ଅଳ୍ପ ପଡ଼େ କି ଏତେ ଗାଁରେ ମାନେ ଝିଅ ନାହାନ୍ତି ନା। ସବୁ ବାହା ଭ କ ବଡେ ସବୁ ଗଲେଣି ହାରି ଆଉ କିଏ କରିବ ଆମ ସାରା ତ ଜମା ବେଶୀ ନାହାନ୍ତି।
ହଁ ତୁ ତ ଆମର ଗୋଟେ ଝିଅ ଆଉ।
ନାଇଁ ଅଛନ୍ତି କିନ୍ତୁ ସେମାନେ ବାହାରେ ରହୁଚନ୍ତି ନା କିଏ ପାଠ ପଢୁଚ ତ କି ଘରେ ରହିଲେ ବି ସେ କୁଆଡ଼େ ଯାଉନାହାନ୍ତି ସେମିତି ଆଉ।
ବି ମାନେ ବହୁତ ରୁ ନା ତାଗିଦ ଏଠ କି ଯାଏନି ସେଠିକ କରନି ଆମ ଏଇ ଗାଁ ରେ ବି ସେମି ଆମର ବାବା ହେରିକା ଭୁବର୍ ଆମର ଭୁବର୍ଣ ତ ସେମିତି କିଛି ଇଏ ନୁହଁ ଆମର ଏଇ ଏ ଏଠିକି ଆସ ଘରେ ଏକୁ ଆସିଲା ପରେ ଆଉ ସେମିତି କୁହନ୍ତି କି ଖରା ବେଳେ କୁଆଡେ ଯାଆାନି ଏଠି ତାପରେ ଆମର ବି କୁଆଡେ ଯିବାକୁ ପଡେନି ଆମେ ପାଞ୍ଚ ଜଣ ତ ଏକାଠି ହେଲେ ହେଲା ଆଉ କାହା ସବୁଆଡୁ ସବୁ ହୁଁ।
ହଁ।
ଆଉ କଣ?
ମିଶିଗଲେ ଗୋଟେ ସଇଲା ଆଉ ନା।
ହଁ।
ସେଦିନ ଗଲେ ଦେଖିବା ସେ ସେପ୍ଟା ରହୁଛି ନା ନାଇଁ ନହେଲେ ଗୋଟେ ଫୋଲ୍ଡର ତିଆରି କରି ରଖିବା ଆଉ। ଫୋଲ୍ଡର ତିଆରି କରିବା ତ କିଛି ମାନେ ସେଥିରେ ଖ ଟପିକ୍ରେ ଯାହା ରଖିହେବ କିନ୍ତୁ ସେ ପାଠ ଗୁଡ଼ା ପୁରା କେମିତି ରଖିବା।
ସେଗୁଡାକୁ ମାନ ଥରେ ଫାଷ୍ଟ ତ ଏପଟ କମ୍ପ୍ୟୁଟରରେ କଲେ କହିଲେ କି ନାଇଁ ଏ କରନି ସେପଟ କର ସେପଟ କଲେ ପୁଣି ସେପଟରେ ଥରେ ସେ କରିକି ଆସିଲେ ପୁରା ଫୁଲ ରୁ ଅଧାରୁୁ ଅଧିକ ଲେଖିଥିଲେ ତାକୁ କାଟିଲେ ପୁଣି ଏମିତି
ଆମେ ନହେଲେ ଗୋଟେ କାମ କରିବା ଶୁଣୁ ଆମେ ଗୋଟେ କାମ କରିବା ଆମେ ସାର କହିବା ଆମେ ସାରଙ୍କୁ କହିବା ସାର୍ ଆମେ ସେଭ୍ କରୁଛୁ ମାନେ ସେଭ୍ ଟାକୁ ପୁଣି ସାଙ୍ଗେ ସାଙ୍ଗେ ମାରିକି ଦେଖୁଛୁ କିନ୍ତୁ ଆର କ୍ଲାସ କୁ ଆସିଲାବେଳକୁ ସେପ୍ ଟା ରହୁନି କଟିଯାଉଛି। ଆ କରିବୁ କଣ ସାରଙ୍କୁ ପଚାରେ ସାର ଡା କ୍ଲିୟର କରି ଦେବେ ଆଉ
ହଁ ସାରଙ୍କୁ କହିଲେ ହଁ ସାରଙ୍କୁ କହିବା ନହେଲେ କରିଦେବେ ଆମର ଇ ନହେଲେ ସେ ମ୍ୟାମ ଯିଏ ଆସୁନାହାନ୍ତି ତାଙ୍କୁ କହିବା କି ସେ ସେ ଆମର, କରିଦେବେ ଯୋଉ ଇଏଟା, ସେ ନ ହେଲେ,
ସେଦିନ ସେମିତି ଆମେ ଯୋଉ କମ୍ପ୍ୟୁଟର ଟାରେ କରୁନ ନଥିଲେକି ହେଲା। ସେଇ କମ୍ପୁଟରଟରେ ଆଉଗୁରେ ରେ ପୁଅ ପିଲା ଆସିକି କରିଥିଲେ ମୁଁ କହିଲି ଭାଇ ତମେ ସେପଟାକୁ ପଳଉୁନ ଆମେ ଏପଟେ ସେଦିନ ଅଧା ଲେଖ୍ ଥିଲୁ ତାରେ କହିଲାଠୁ ଗଲେ, ଆଉ ଯେ ହେଇଥିଲେ ଯାଇନଥାନ୍ତେ।
ତାପରେ ହେପଟେ ଯୋଉ ଝିଅଗୁଡା ବି ବସିଥିଲେ ସେମାନେ ବି ଶୁଣି ନଥାନ୍ତେ। ଯିବା କଥା ତ ଦୂରରେ ଯିବା କଥା ତ ଦୂରରେ ଥାଉ ସେ ଫୁଣି ବିନୋଦ
ହୁଁ
ହଉ ଶୁକ୍ରାବାରେ ଆସ ଦେଖିବା ଅଛି କି କଣ ନହେଲେ କାହାଠୁ ବୁଝିକିନା କରିବା ଆଉଥରେ ଆଉ
କେତେ ଏମିତି କେତଥର ଲେଖିବୁ ଗଲେ ମୁୂଳରୁ ପାଠ ସରିବନି ଯେତେକ ପଢ଼ା ହେଇଛି
ପୁଣି ଆଜି ଯାହା ପଢା ହେଇଥିବ ଆଜି ବି ନୋଟ ଡାକିଏ ନା ସାର୍ ବହୁତ ବୁଝେଇ ଦଉଛନ୍ତି ଜଲଦି ଜଲଦି
ଆଜି ତ ଆଜି ଯାଇଥୁ ନା କାଲି ସେଦିନ ପଚାରିବା କିଏ କିଏ ଆସିଥିଲେ କଣ ଆଜି ନ ନୋଟ୍ ଲେଖିଦେବା ତାଙ୍କଠୁ ଆଉ ତତେ କହିଲି ଯା ବୋଲି ନୋଟ ଲେଖି ଆଣିବୁ ତୁ କାଇଁ ଗଲୁନି କି?
ସେ ଯୋଉ ବଙ୍ଗାଳୀ ଝିଅ ଅଛନ୍ତି ନହେଲେ ତାଙ୍କୁ ପଚାରିବେ ସିଏ କହିଦେବେ।
ହୁଁ
ହୁଁ ଆଉ କଣ?
କିନ୍ତୁ ମୁଁ ଏପଟେ କହିବି ମୁଁ କହିବି ସାର୍ ଆପଣ ଯାଆନ୍ତୁନି ଏପଟ ଆପଣ ଆମ ପଟେ ବୁଝାନ୍ତୁ।
ହଁ ସେପ ତାପରେ ମ୍ୟାାମ ବି ପଢେଇଲେ ଖାଲି ପଢେଇ ଦଉଛନ୍ତି ଛାଡି ଦଉଛନ୍ତି ଚାଲ ଖାଲି ଡାକୁଛନ୍ତି ଯାହା ଇଂଲିଶ ମାନେ ବୁଝେଇଲା ବେଳକୁ ଜଷ୍ଟ ଦି ମିନିଟ୍ ତିନି ମିନିଟ୍ କିନ୍ତୁ ସାର
କିନ୍ତୁ ସାର୍ ଟିକେ ବୁ ନାଇଁ ନାଇଁ ନାଇଁ ସାର୍ ଗୋଟେ ଲାଇନ ଡକଉଛନ୍ତି ସେ ଗୋଟେ ଲାଇନ୍ ବୁଝୁଛନ୍ତି ପୁଣି ଗୋଟେ ଲାଇନ ଡାକୁଛନ୍ତି ପୁଣି ଆଉଗୋଟେ ଲାଇନ୍ ବୁଝଉଛନ୍ତି ସେମିତି ପୁରା ମାନେ ସେ ଲେଖି ବି ଦଉଛନ୍ତି ଯଦି ଆମେ ବୁଝ ଜି ବି ନ ପାରଛୁ।
ଆ ସେ ଉମ ମ୍ୟାମ କେଉଁ ସାର୍ କଣ କରୁଛନ୍ତି ନା ସେଇଠି ମ୍ୟାମ୍ ବସିବେ ଖାଲି ଡାକିବେ କହିବେ କିନ୍ତୁ ଉମ୍ ସାର୍ କଣ ମଜାରେ ମଜାରେବି ପଢଉଛନ୍ତି ନା
ହୁଁ ସେଇଆ କିନ୍ତୁ ମ୍ୟାମ୍ ପଢଉଥିବ ଏକା ପଚାଶ ଥର ଅନଥିବୁ କେତେବେଳେ ଏଗାରଟା ବାଜିବ।
ତାପରେ ସେ ପୁଣି ମ୍ୟାମ୍ ବେଳେ ବେଳେ କ୍ଲାସ ରୁମ ରେ ଢୋଳଉଛନ୍ତି ମାନେ ତାଙ୍କୁ ନିଦ ଆମ ଟାଇମ୍ ଟା ଯାହାହେଲେ ଶୋଇବା ଟାଇମ୍ ହୁଁ
ସେଟା କିଛି ମ୍ୟାଟର କରୁନି କିନ୍ତୁ ମାନେ ବୁ ବୁଝି ହେଲେ ହଁ ଟିକେ ଭଲରେ ବୁଝାନ୍ତେ ହେଲେ କିଛି କୁହନ୍ତୁନି।
ଉମ୍ ହୁଁ ଆଉ ଫର୍ମ ପକେଇଲୁ ତୁ?
ହଁ ପକେଇଛି।
ସେ ଉମେଶସ ରେ ଭଲ ବାଛୁ,
ଆଉ ଗୋଟେ ମୋ ସାଙ୍ଗଟେ କହିଲା ଯେ କହିଲା ଆଉ ଟିକେ ବୁଝିଲେ କଣ ମୁଁ କହିଲି ଦେ ବୁଝିକି କହିବି ତାର ସେ କହିଲେ କି ଲାଷ୍ଟ ଡେଟ୍ ସରିଲାଣି କନଟା ଏକା ସ୍ପଟ୍ ଆଡ଼ମିସନ୍ କରିବି ମୁଁ କହିଲି ହଉ ଆଉ।
ହଁ
ହଉ ମୁଁ ରଖୁଛି ପରେ କରିବି ହେଲା ହଉ।